ହାଲୋ ହଁ ହଁ।
ଓ ଆଉ କଣ କରୁଥିଲ।
ଏଇ। କିଛି ନାହିଁ ବଇଥିଲୁ ଆଉ।
ହୁଁ ହୁଁ ଆଉ ତମ ସେପଟେ କଣ ଚାଷ ଚାଲିଛି?
ଆମର ଏବେ ବର୍ଷା ଦିନ ହେଲାଣି ଧାନ କାଟା କଟି ହବା ଉପରେ।
ଓହୋ ଆଉ ଅଲଗା କିଛି ଚାଷ ହୁଏ ନା ମାନେ ପନିପରିବା କି ଆଉ କିଛି ଅଲଗା ଚାଷ ନୁହେନି।
ଆମର ଏ ବିରି ହୁଏ ବିରି ଚାଷ ହୁଏ ଏପଟେ।
ବିରି ତ ଏବେ ନୁହଁ ବିରି ତ ହଉ ଆମର ଶୀତ ବେଳୁ ଶୀତ ଟାଇମ ବେଳୁ।
ହଁ ଏ ବର୍ଷା ସାରି ବ ବିିରି ଚାଷ ହବ।
ହଁ ନାଇଁ ଏବେ ଆଉ କିଛି ମାନେ ଯେମତି ଆମର ପନିପରିବା ଟାଇପ ର
ପନିପରିବା ଏତେ ଆମର ପନିପରିବା ଚାଷ ଏ କରନ୍ତିନି ପ୍ରାୟ। ଆମର ଏଇ ଧାନ ବିରି ଫିରି କରନ୍ତି।
ହୁଁ।
ଆଉ ତମ ଆଡେ କଣ କରନ୍ତି?
ନାଇଁ ଆମ ଆଡେ ପ୍ରାୟ ଧାନ ଚାଷ ତ ହୁଏ ଧାନ ମୁଗ ତ ସେଇଟା ନିହାତି କମ୍ପଲସରି ହବ। ଆଉ ଏମିତି ମାନେ ବିଲରେ ସବୁ ଏମିତି କଲରା ହଉ ପୋଟଳ ହଉ ଶାଗ ଏମତି ବିଭିନ୍ନ ପ୍ରକାର ଚାଷ କରାଯାଏ ଆଉ। ଆମ ଏପଟେ ଟିକେ ଚାଷ ହୁଏ। କିନ୍ତୁ ମେନ୍ ଟିକେ ମାଙ୍କଡ ସମସ୍ୟା ଟିକେ ଅଧିକା ଆଉ। ତମେ ନ ଜଗିଲେ ମାନେ କିଛି ଫ ଫସଲ ଆମର ବେନିଫିଟ କରିପାରିବନି ମାନେ ଫସଲ ଲଗେଇବ ସବୁ ମାନେ କ୍ଷତି।
ହୁଁ ହୁଁ।
ଏମିତି ସବୁ ପରିସ୍ଥିତି ଆଉ। ଆଉ ତମର ସେପଟେ କଣ? ଧାନ ଯୋଉ କରାଯାଏ ମାନେ କଣ ମେସିନରେ କଟା ଯାଏ ନା ଏମିତି ଲୋକ ହାତ ହାତରେ କାଟନ୍ତି।
ଆମର ଦିଟା ଆ କାଟନ୍ତି ଯାହା ପାଖରେ ଯିଏ ଯୋଉଥିରେ କାଟି ପାରା ଲୋକ ଲଗେଇକି କାଟନ୍ତି ଧାନ ମେସିନ ବି ଆଣନ୍ତି ବା
ହଁ ମେସିନ ଟା ବି ଏଇଁଖେ ହେଇଗଲାଣି ସବୁ ମାନେ ଆର୍ଟିଫିସିଆଲ ଯୁଗ ହେଲାଣି ଆଉ ସବୁ ଏଇଖା ମେସିନରେ ମାନେ କାମ ଟା ଜଲଦି ହବ ଆଉ। ମେସିନଟାବି ଭଲ। ଟେନସନ ନାଇଁ ତମେ ଆରାମସେ ମେସିନରେ କାଟିଆନିଲ ଡାଇରେକ୍ଟ ଧାନ ବି ପୁରା ଫ୍ରେସ ଯୋଉ ଧାନ ଟୋଟାଲ କ୍ଲିନ୍ ହେଇ ପଳିଆସୁଛି ଧାନ ଡାଇରେକ୍ଟ ଅଖାରେ ପ୍ୟାକିଂ କରୁବୁ ଡାଇରେ ଦବ ଧାନ ଆଉ ସଇଲା ଆଉ। ଏଇନା ଧାନ ଚାଷ ଟା ବେନିଫିଟ ହଁ। ଧାନ ଚାଷରେ ହିଁ ଭଲ ପ୍ରଫିଟ ମେନ ଟିକେ ଏଇ ମାନେ ପାଣି ଟା ଟିକେ ଜଗିଆରେ ଅଛି ଆଉ କିଛି ନାହିଁ ଆଉ।
ହଁ।
ଆଉ ଲୋକ ତ ଆଜିକାଲି ମାନେ ବେଶୀ ସାରଘରିକା ଦେଇକି ମାନେ ପ୍ରଥମରୁ ମାନେ ତଳି ଲଗା ହଉ ହଉ ସାଙ୍ଗେ ସାଙ୍ଗେ ମାନେ ଟୋଟାଲ ପୁରା ଗଛକୁ ପୁରା ଟୋଟାଲ ବ୍ଲାକ୍ କରିଦଉଛନ୍ତି ପୁରା ଟୋଟାଲ ପୁରା ନୀଳବର୍ଣ୍ଣ ଟୋଟାଲ।
ସାର ହ ସାର ଦେଇକି ସେଇ ଜଲଦି କରିବାକୁ ଚାହୁଁଛନ୍ତି ଆଉ।
କରିବା ଦ୍ଵାରା କଣ କ୍ଷତି ହଉନି କି?
ହଁ ସାର ଦେଲେ କଣ ଭଲ ଦେହ ପାଇଁ ଭଲ ନୁହଁ।
ଦେହ ପାଇଁ କଣ ମାଟି ମୂର୍ତ୍ତିକାକ୍ଷୟ। ଉର୍ବର କମିବ ମାଟିର। କଣ ଗୋଟେ ବର୍ଷ ଚାକିରି ହେଇ ଗୋଟେ ବର୍ଷ ଚାଷ ହେଲା ନେକ୍ସଟ ବର୍ଷକୁ ଆଉ ହବନି ବାଗ।
ହଁ ଜଲଦି କରିବା ଉପରେ ସିଏ ଅଧିକ ସମୟ ପାଇଁ
ଲୋକ କେମିତି ଜଲ୍ଦୀ ମାନେ ଜଲ୍ଦି ପଢ଼ିବେ ଜଲଦି ଫଳିବ ଆଉ। ସେଇ ମୋଟିଭ ରେ କରୁ। ଚନ୍ତି ଆଉ ଚାଷ। ଆଉ ତମର ସେପଟେ ଗୁଆ ନଡିଆ ହେରିକା ଚାଷ ହୁଏ ନା?
ନା ନା ନଡିଆ ହେରିକା ଚାଷ ହୁଏନି ଆମର ଯାହା ଯାହା ବାରରେ ଅଛି ସିଏର ହେଲେ ସେ ତାଙ୍କର ପାରିକି ଖାଆନ୍ତି ଆଉ। ଚାଷ କରନ୍ତିନି କେହି।
ଓହୋ।
ତମର କରନ୍ତି।
ହଁ ଆମର ଏପଟେ ନୂଆ ନଡିଆ ଗୁଆ ହରିଆ ହୁଏ ଚାଷ।
ହ ସେ ନଡିଆ ସେ ନଡ଼ିଆ କଥା ହାରିକା ବିକା ବିକି କର। ନଡ଼ିଆ କଥା ହାରିକକା ବିକା ବିକି କର।
ହଁ ନଡିଆ ବିକ୍ରି ହୁଏ ଏମିତି ଯୋଉ ଯାଏ ମାନେ ପୁନେଇଁ ତିଥି ରେ ଯାଏ ମାନେ ପିସି ମାନଙ୍କ ଘରକୁ ଯାଏ ନଡ଼ିଆ ହାରିକା। ଏମିତି ଆଉ ନଡ଼ିଆ ତ ହେରିକା ହେଲାଣି। ଚାଳିଶ ପଚାଶ ଟଙ୍କା ନଡିଆ ହେଲାଣି। ପଇଡ ବି ହେଲାଣି ରେଟ। ଗୁଆ ବି ଦେଖୁନ ଗୁଆ କେତେ - ସେ ହେଲାଣି ସାଢ଼େ ତିନିଶହ ଚାରିଶହ ଭଳିଆ ରେଟ୍ କିଲୋ।
ହଁ।
ସେମିତି ହୁଏନି। ଗଛଟା ତମେ ଯେତେ ମାନେ ଛୋଟରୁୁ ବଡ କରିବ ସେଇଟା ତମ ଉପରେ ନିର୍ଭର ଆଉ କିଛି ନାହିଁ। ଆଜିକାଲି ତ ଲୋକ ଚାକିରୀ- ଗଲେ ମାନେ ବାରି ଇଏ ପଡିଲା ସେମିତି ଅଳିଆ ହେଇ ଆଉ ଏ-
ହଁ ହଁ। ପୂଜା କିଛି ଦିନ ହେଲା ଚାକିରି କି ଯାଉ- ଆଉ କିଏ ବାରି ସମ୍ଭାଳୁଛି।
ବିଲ ବାଡି ଦେଖୁନାହାନ୍ତି ପହିଲେ ପହିଲା ଭାଗ ଦେଇ ଦଉଛନ୍ତି। ଅନ୍ୟ ଲୋକଙ୍କୁ ଦଉଛନ୍ତି। ସେମାନେ କରୁଛନ୍ତି। ନହେଲେ ସେମାନେ କାଇ ନ କଲେ ବିଲ- ପଡ଼ିଆ ପଇଲା ଆଉ।
ପଡିଆ ପଇଲା, ଯିଏ ଲୋକକୁ ଦେଲେ ପଇସା, ସିଏ ଦେଲେ ସିଏ ଆସିକି କରୁଥିବ ନହେଲେ ନାଇଁ।
ସେ ବି ଲୋକ ବି ଯୋଉ କରୁଚନ୍ତି ଏବେ ବି ଲୋକ ହଇରାଣ କରୁଚନ୍ତି, ମାନେ ଭାଗ ନୋଉଚନ୍ତି ବିଲ କିନ୍ତୁ ମାନେ ଭଲ ଭାଗ୍ ଆଗ ନଉଚନ୍ତି ଭଲ ମାନେ ଅମଳ କରୁଚନ୍ତି କିନ୍ତୁ ପଇସା ଦଉନାହାନ୍ତି କହୁଚନ୍ତି ଅମଳ ହଉନାହିଁ ମାନେ ହେଲ ନାହିଁ ପାଣି ହେଲାନାହିଁ ଏମ ତି ଲୋକ ବାହାନା କରୁନାହାନ୍ତିକି? ଏମିତି କରିବା ଦ୍ଵାରା କେହି ରାଜି ହଉନାହାନ୍ତି କାହାକୁ ଦବାକୁ ହଁ ନାଇଁ ମୁଁ ଆମେ ମୁଁ ବି ଚାହେଁନା ମୁଁ ବି ଯାଏନା ବିଲୁକୁ ମୁଁ ଶୁଣିଚି ବାପା ଦାଦା ହେରିକା ମାନଙ୍କଠୁ ଶୁଣିଚି ମାନେ ଏ ସବୁ ଆମେ ତ ଛୋଟ ବଳୁ ପଢି ପଢି ରହିଲୁ ସାଡେ ରେ ପଢିଲୁ ପ୍ରାଇଭେଟ ରେ ପ ପଢ଼ି ପଢ଼ି ଏଇଆ ଆଉ ଘରେ କେତେବେଳେ ରହିଲୁ କି ଜାଣିବୁ ଏ ସବୁ କେମିତି ଚାଷ ହୁଏ କଣ ହୁଏ ଶୁଣିଚୁ କହୁଚୁ ଆଉ।
ହଁ ସିଏ ସେୟା କରନ୍ତି।
ତି ନିହାତି ଦେଖିଛୁ।
ଧାନ କଟା ଯୋଉ ମୋ ଧର ମୁଗ ପଡିଲା, ଯୋଉ ମୁଗ ବୁଣ ହୁଏ ନାଇଁ କି, ହଳ ବୁଲଥବ, ଟ୍ରାକ୍ଟର ବୁଲଥବ। ହବ ମାନେ ଛଟା ହୁଏ ଯୋଉ ମଞ୍ଜି, ଏମିତି ଦେଖିଛୁ ଆଉ। ତଳି ବି ସେମିତି ଉପଡା ହୁଏ, ଦେଖିଛୁ ଲୋକ ବସିକି ତଳି ବି ଉପଡ଼ାନ୍ତି। ନିଜର ଦେଖିନୁ ମାନେ, ଯେମିତି ଗଲାବେଳେ ଧର କଲେଜ ବାଟରେ ଦେଖିଛୁ ହଁ ସେଇ ଦେଖ ଆଜିକାଲି ଚାଷ ନ କଲେ ତମେ ପେଟ ପୋଷିବ କେମିତି, ଧାନ ତ ମୁଖ୍ୟ ହେଇଗଲାଣି ଧାନ ତମେ ଲବଙ୍ଗ ନବ ଚାଷ କରିବ। ଏ ବର୍ଷ ଦେଖ କଣ ହଉଛି, ଏ ବର୍ଷ ବର୍ଷା ଏପର୍ଯ୍ୟନ୍ତ ନାହିଁ ଧାନ ଚାଷ ହଉଛି କି ନ ହଉଛି।
ହଁ ବା।
ସିଚୁଏସନ ପୁରା କ୍ରିଟିକାଲ ହେଇଗଲାଣି। ଲୋକମାନେ ଆଉ ଆଜିକାଲି ଚାଷ କରିବାକୁ ଏତେ ଚାହୁନାହାନ୍ତି ମାନେ କେମିତି? ଏ ଯୋଉ ମିଳିଯାଉଛି ରାସନ ଚାଉଳ ମିଳିଯାଉଛି ଗମେଣ୍ଟ ଦଉଛି?
ଆ ସେ ଚାଉଳ ବିକି ଚାଷ କରୁଥାଅ।
ତା ଦେହରେ ଲୋକ ବି କଣ କରୁଛନ୍ତି ନା ଚାଉଳ କିଣି ଦଉଛନ୍ତି, ଆଉ ରାଜି କେହି ହଉନାହାନ୍ତି, ତାଙ୍କର ଧାନ ବିକିଲେ ସେଇ ପଇସା ଚାଉଳ କିଣିଦେଲେ।
ହୁଁ।
ଏମିତି ତ କରୁଚନ୍ତି ଆଉ କଣ କରିବା ଆଉ।
ଆଉ ତମର ଏଇ ରଜ ହେରିଆ କଣ ପାଳନ ଫାଳନ କଲ?
ହଁ ରଜ ଭାଇ ପ୍ରଥମ ରଜ ଟିକେ ଯା ଯାଇଥିଲୁ ଟିକେ ଆମ ଏପଟେ ଜଗତସିଂପୁର ସାଇଡ୍ ଆମେ ଯାଇଥିଲୁ ଟିକେ ମନ୍ଦିର ବରିଗନାଥ ଶାଳା ରେ ଥିଲୁ ଟିକେ ଆ ଆଉ ଦିଟା ରଜରେ କୁଆଡେ ଯାଇନୁ ଆଉ ପ୍ରଥମ ସେ ଟିକେ ଯାଇଁ ବୁଲି ଆସିଥିଲୁ ଆଉ। ଏମିତି ପ୍ଲାନ୍ ଥିଲା ଯିବାର ଟିକେ ଯୋଉ ଆମର ଧ୍ୟାନ କୁ ଜଗନ୍ନାଥ ମନ୍ଦିର
ହୁଁ।
ଆଉ ଯାଇ ହେଲାନି ବର୍ଷା ହେଲା ସେଦିନ ଲାଷ୍ଟରେ ଆଉ ଯାଇ ହେଲାନି ଆଉ ସକାଳୁ ଉଠିଲା ବେଳକୁ ବର୍ଷା ହଉଥିଲା ଯାଇ ହେଲାନି।
ଓ ନା ଆମ କହିଲେ ତମ ଆମ ମୋର ରଜ ହେଲେ ଗୋଟିଏ ତ ଜାଗା ଅଛି ଅ ଶୁଭ ବୁଲିବା ପାଇଁ
ହଁ। ନାଇଁ ତମ ରଜ ଟା କେମିତି କଟିଲା?
ରଜ ଆମର କଣ ଏଇ ପିଠା ପିଠା ଖାଇକି ଆମେ ଖାଇକି ଘରେ ବସି ଥିଲୁ ଆଉ ଚରିଟା ଆସିକ ବୁଲିବାକୁ ଯାଉ ଅଂଶୁପା ଟିକେ ବୁଲିକି ଦେଇ ଆସିବୁ ଆଉ।
ଓହୋ ଆଉ ରଜ ତମ ହେଇଥିଲା ଘରେ ପୋଡ ପିଠା ହେରିକା ହେଇଥିଲା। ପୋଡ ପିଠା ତ ମୋଷ୍ଟ ହୁଏ ରଜରେ ଆଉ ଜଗନ୍ନାଥଙ୍କର ପ୍ରିୟ ଖାଦ୍ୟ ହୁଁ ହୁଁ ନାଇ ପୋଡପିଠା ବଢିଆ।
ପୋଡପିଠା ହେଇଥିଲା ହଁ ଆଉ ଆମର ଧର ବରା ଫରା କରନୁ ତାକୁ ଦହିିବରା କରିଦେଲୁ। ହେଲୋ,
ଓଉ ହଉ ହଁ
ଗରମ ଯୋଉ ହଉଛି ତେଲ ଖାଇ ଆସିକି ଡର ଲାଗୁଚି।
ହଁ ବା ଦେଖୁଛ ମାନେ ଯୋଉ ଦୋକାନ ମଜାର ସବୁ ଯୋଉ କରୁଛନ୍ତି ତେଲ ବାଜି ଖାଦ୍ୟ ମାନେ ସେମାନେ ବଲା ଯିଏ ମାନେ ସାଙ୍ଗେ ସାଙ୍ଗେ ତେଲ ପ୍ୟାକେଟ କାଟିକି ପକାଇ ଦେବାରଥିଲା ସେ ଭାସିବା ତେଲ ଯୋଉ କାଲି ଯୋଉ ଆର ତେଲ ଯୋଉ ରହୁଛି କଳା ତେଲ ସେଇତେଲ ରହିଲା ସେଥିରେ ଆଉ ଗୋଟେ ଗୋଟେ ପ୍ୟାକେଟ କାଟିଦେଇକି ପକେଇ ଦେଇ ଛାଣି ଦେଲେ ମାନେ ସେଇମାନେେ ବା ଯୋଉ କରୁଛନ୍ତି ମାନେ ଲୋକ ତ ଲୋକ ବୁଝୁନାହାନ୍ତି ଲୋକଙ୍କୁ ପାଟିକୁ ସ୍ଵାଦ ଲାଗୁଛି କି ସେଇଟା ଦେହ ପାଇଁ ଖରାପ ଲୋକ ସେଇଟା ବୁଝୁନାହାନ୍ତି ଲୋକ ସାଙ୍ଗେ ସାଙ୍ଗେ ଦୋକାନ ଆଣେ ଖାଇଲେ ଅଇକାତ ମୋଷ୍ଟ ଖାଦ୍ୟ ହେଇଗଲାଣି ଫାଷ୍ଟ ଫୁଡ ଜିନିଷ ଆଉ। ସେଇଟା ନହେଲା କୁ ହଉନି ଲୋକଙ୍କର ଆଉ କଣ କରିବା ଆଉ ଆଉ ତମ ସେପଟେ ରଜ ମଉଜ ଘରିକା ନାଇଁ ନାଇଁ ପ୍ରୋଗ୍ରାମ ଫୋଗ୍ରାମ୍।
ନା ଏଥରକ ତ ହେଇନି କିଛି ଆଗରୁ ହଉଥିଲା ଏବେ ଆଉ ହଉନି ଏ ପିଲା ଆଉ ଏତେ କରିଆକୁ ଇଛା ନାହିଁ ତାଙ୍କର କୁଆଡେ ବାହା ହେଇକି ପଳେଇଲେଣି ଆଉ।
ହଁ ପିଲା ରହିଲେ ହେଲେ ପିଲା ନ ରହିଲେ ଆଉ କେମିତି ହବ।
ହୁଁ।
ଆଉ କଣ କରିବା ଆଉ
ଅଛୁ ତ ଏଇ କଣ ଝିଅ ମାନଙ୍କର ପର୍ବ ଦୋଳି ଫୋଳି ପଡିବା କଥା
ହଁ ସେଟା ଝିଅ ମାନଙ୍କ ପର୍ବ ଆଉ ଆଜିକାଲି ପୁଅ ମାନେ ତ ପାଳୁଛନ୍ତି ରଜ।
ହଁ ନୂଆ ନୂଆ ଦୋଳି ପଡୁଛି।
ହୁଁ ନୂଆ ଦୋଳି ପଡୁଛି।
ଆଗରୁ ଆମର କଣ ସେଇ ଯୋଉ ଦୋଳି ନ ଦୋଳି ପଡ଼େ।
ହୁଁ।
ଏବେ ସବୁ ଅଲଗା ପ୍ରକାର ଦୋଳି ଵାଉଶ ଦୋଳି ପୁଅ ମାନେ ଖେଳିବା ପାଇଁ। ଗୋଟେ ସିଧା ଵାଉଁଶ ସେଇଠି ଚଢିକି ଝୁଲି
ଝୁଲେ ସେଇଟା ମାନେ କଣ୍ଟ୍ରୋଲ ଆଉ ମାନେ କଣ ବାଉଁଶ ଟା କଣ ଇଏ ବାଗେ ଦରି ଦୋଳି ହେଲେ ଇଏ କଣ ତମେ ରାଉଣ୍ଡ ହେଲେ ବି ବୁଲିବ ଚାରିପଟକୁ ସେଇଟା କିନ୍ତୁ ଗୋଟେ ଗୋଟେ ପଟ ମାନେ ଗୋଟେ ଯିବ ମାନେ ସେଇ ଗୋଟେ ଷ୍ଟ୍ରେଟ୍ ଲାଇନ ରେ ଯିବ ତ ସେଇ ଲାଇନ ରେ ଆସିବ ବାଉଁଶ ସେଟା
ହଁ ସେଟା ନୁହଁ ସେଇଟା ସେମତି ହିଁ ଯିବ। ଆଉ ସେଇଟା ପ୍ରାୟ ପୁଅପିଲା ଖେଳନ୍ତି ଟିକେ ମଜା କରିନ୍ତି।
ହଁ ପୁଅ ପିଲାଙ୍କର ସେଇଟା ହୁଁ।
ଏ ଆଗରୁ ପଡୁଥିଲା ଏବେ ଆଉ କାଇଁ ଏଇ ପିଲା ରହୁନାହାନ୍ତି। କେହି ପକଉନାହାନ୍ତି ଦୋଳି ଫୋଳି କାହା ଘରେ ତ ଆଉ ପଡିବାର ନାହିଁ।
ପିଲାମାନେ ଆଉ ଆଜିକାଲି ଆଉ କଣ ପିଲାମାନେ ଏଇଖା ତ ଗୋଟେ ଗାଡି କଲେ ଗାଡିରେ ବୁଲିଲେ ବୁଲିଲେ ବୁଲିଲେ ଫଟୋ ଉଠେଇଲେ ଏନତିୟା ସବୁ ରଜରେ ସବୁ ଏମତି ଏଜ କରୁଛନ୍ତି ପିଲାମାନେ ଏନକା।
ହଁ।
ହଉ ଆଉ।